ହୁଁ କଣ କରୁଛୁ?
ଶୋଇଥିଲି ଉଠିଲି।
ଭାଇ ସନ୍ଧ୍ୟାବେେଳେ ଶୁଅନ୍ତିନି ବେ।
ଉଠିଲି ପା ସେଇଥିଲାଗି ସନ୍ଧ୍ୟା ଦିଆହେଲା ମୋତେ ଉଠେଇଦେଲେ।
ଓହୋ! ବର୍ଷା ଅଛି?
ବର୍ଷା କମିଛି। ଦିନ ସାରା ହେଲେ କେତେ ହବ ହେଇ ହେଇକି ଥକି ଗଲାଣି ବର୍ଷା।
ଆଜ ତୋମ ଦିନସାରା ଆଜି ହଉଥିଲା ବର୍ଷା?
ହଁ।
ଓହୋ! ନାଇଁ ଏପ୍ ଏପଟେ ଆଜି ବର୍ଷା ହେଇନି। ସକାଳୁ ସକାଳୁ ହଉଥିଲା ବୋଧେ। ନା ସକାଳୁ ସକାଳୁ ହଉଥିଲା, ତାପରେ ଆଉ ହେଇନି। ପୁରା ଫାଙ୍କା ଅଛି ଆଜି।
ନା ଏବେ ହିଁ ବନ୍ଦ ହେଲା ଏ ଏବେ ବି ଟିକେ ଟିକେ ପକଉଚୁ ମାନେ ପୁରା ଝିପ୍ ଝିପ୍ କିନ୍ତୁ ବ ମାନେ ହଉ ଥିଲା ଆଜି ପୁରା ଦିନ ସାରା।
ଓହୋ, ଆଉ ଖାଇଛୁ କଣ?
ଖାଇଥିଲି ଏ ଖରା ବେଳେ ଖେ
କାଇଁ ଆଜି କଣ କି?
କିଛି ନାହିଁ। ତାକୁ ପୋଟ ଆ, ମାନେ ପୋଟଳ ତରକାରୀରୁ ବଞ୍ଚିବା ଲାଗି ମୁଁ କହିଲି କି ମୋତେ ଟିକେ ଡି କରଦିଅ। ଆରେ ହେଇଥାନ୍ତା ଭାତ, ଡାଲି, ପୋଟଳ ତରକାରୀ ବା ନା।
ହଁ। ତାପରେ?
ତାପରେ ହଉଚି ଖେଚେଡ଼ି ସେଥିଲାଗି କହିଲି ଯୋଉ ପରିବା ଫରିବା ପକେଇକି କରିଦିଅନ୍ତିନି ଠା ଠାକୁରଙ୍କ ଆ ଯେମିତି ହୁଏ ଜନ୍ତାଳ ଟିକେ ମିଠା ପଡ଼ିକି। ମତେ ସେଇଟା ଟିକେ ଭଲ ଲାଗେ। ତ ମୁଁ ସେଇଠୁ ବଞ୍ଚିବା ଲାଗି ମୁଁ କହିଲି ମତେ ଖାଲି କରିଦିଅ ପଛେ ମୁଁ ଖାଇଦେବି ଆଉ।
ହା ହା ଏଇ ଯୋଉ ପୁଲାଓ ଆଉ କହନ୍ତି ନା କଣ ତାକୁ ବା?
ହଁ ସେଇ ସେଇ ଯାହା ବିି।
ହଁ। କାଇଁ କଣ ପୋଟଳ ଖାଉନ କଣ ପାଇଁ?
ଖାଏନି ତ ଆଉ ଇଚ୍ଛା ହୁଏନି ଆଉ ହଁ ପୋଟଳ ଟା ମାନେ ଭଲ ଲାଗେନି ଗୋଟେ କେମିତିଆ କେମିତିଆ ଲାଗେ। ମୋର ଯଦି ପୋଟଳ ମଞ୍ଜିା ପାଟିରେ ଭୁଲ ରେ ବି ପଶିଗଲା ମୁଁ ବାନ୍ତି କରିଦେବି।
ଆଉ ପୋଟଳ ମଝି କାଢ଼ିକି ଦେଲେ?
ନାଁ ସେ ପୋଟଳ ପିଠିଟା ଗୋଟେ କେମିତାଆ ଲାଗେନି?
ହି ହି କଣ ଗୋଧି ଚମଡ଼ା ନା
ହଁ ସେଇଭଳିଆ ଲାଗେ ଗୋଟେ। ମାନେ କାକୁଡିର ଯେମତି ନରମ। ମାନେ ପୋଟଳର ପୋ ପୋଟଳ ଆଉ ଜହ୍ନି ଏଗୁଡା ସବୁ ମାନେ ଗୋଟେ ଲାଗେନି ତାଙ୍କ ପିଠି କେମିତି କା ଗୋଟା।
ଗ ହ ସରୀସୃପ ସିଏ ତ ସେଇଥି
ମୋତେ ସେଇ ଭଳିଆ ଲାଗେ ବେ ତୁ କେମିତି ଜାଣିଲୁ?
ହା ହା।
ସେଇ ସମସ୍ତେ କେଇ ବୁଝନ୍ତିନି ଗୋଟେ। ମତେ ପୁରା ଗୋଧି ଭଳିଆ ଫିଲ ଆସେ।
ଆରେ ଏ ଦୁନିଆ ଆମ ପାଇଁ ତିଆରି ହେଇନି। ନହେଲେ ଆମେ ଏ ଦୁନିଆର ନୁହେଁ। ହେ ହେ।
ଏ। ମାନେ ଭୁଲ ଜାଗାରେ ପଳେଇ ଆସିଚେ ଖାଲି ବ କଣ କହିଲୁ ଓଡିଶାର ବେକାରୀ ସମ ସ୍ୟା ମୁଁ ବଢଉଚି, ଖାଉଚି ପିଉଚି। ଭାଇ କଣ କରିବା କହ, କୁଆଡେ ଯିବା? ମୋର ତ ଦି ବର୍ଷ ସେଟେଲ୍ ମୁଁ ଏଇନା ଭାବୁଚି କି ମୁଁ କଣ କରିବି।
ଭାଇ ଦି ବର୍ଷ ପରେ ତା ପରେ ଯୋଉ ଫାଟିବ।
ସେଇଟା ତ ହ-ହବ। ସେଟା ତ ହବ ସେଇଟା କଣ କହିଲୁ ଅପେକ୍ଷା କର ଖାଲି। କିଛି ଗୋଟେ ବଡ ଜିନିଷ ତୋ ପାଇଁ ୱେଟ୍ କରିଚି।
ହି ଓ ଭାଇ କଣ କରିବ?
ଦି ବର୍ଷ ଭିତରେ ଭଲ ସ୍କିଲ୍ ଟିକେ ଶିଖିଯା ଯେମତି ମାନେ ଆଉ ବସିବୁନି କି କନ୍ସେଟ୍ରେନ୍ସ ଭଳିଆ ତତେ କିଛି ମିଳିବନି।
ନା ଭାଇ ଭୁଲ୍ ହେଇଗଲା।
ନାଇଁ ସେମିତି ନାଇଁ କନ୍ସେଟ୍ରେନ୍ସ୍ ରେ ଆକ୍ଚ୍ୟାଲି ନାଁ ଭଲ ପ୍ରୋସେଶ୍ ଏଠୀ ନାହିଁ ଭୁବନେଶ୍ୱର ରେ ନାହିଁ। କିନ୍ତୁ ଅଲଗା ଜାଗାରେ ବୋହୁତ୍ ମାନେ ବୋହୁତ୍ ଭଲ ଭଲ କନ୍ସେଟ୍ରେନ୍ସ ସବୁ ଯାକ ସବୁ ବାହାରର ପ୍ର ମାନେ ପ୍ରୋଜେକ୍ଟ ଆସୁଛି ମାନେ ୟୁ କେ ପ୍ରୋସେଶ୍ ଆମେରିକା ପ୍ରୋସେଶ୍ ସବୁ ସେଗୁଡ଼ା ସବୁ।
ଉଁହୁଁ। ଏ ଭୁବନେଶ୍ଵରେ କୋଉ କମ୍ପାନୀ ର ବି ଭଲ ନାଇଁ। ଭୁବନେଶ୍ଵରେ କୋଉ ଆଇ ଟି କମ୍ପାନୀ ବି ଭଲ
କିଛି ବି ଭଲ ଦଉନି କିଛି ବି ନୁହେଁ ତ ନା ଆଇ ଟି ରେ ଦଉଚି ନା ସପୋର୍ଟ ରେ ଦଉଚି ନା କୋଉଥିରେ ବି ଦଉନି।
ହଁ ସେଇଆ।
ଭାଇ ଟେକ୍ ମହେନ୍ଦ୍ରା ଏଇ କି ତୁ କହନା ସିଏ ଯୋଉ ହଇରାଣ କରୁଚି। ଟା ଟେକ୍ ମହେନ୍ଦ୍ରା ର ଆଇ ଟି ବି ଅଛି ହେଲା। ମୁଁ ତ ଆଇ ଟି ରେ ନଥିଲି ସପୋର୍ଟ ରେ ଥିଲି ହେଲା। ତା ଆଇ ଟି ର ହେଇଶ୍ ସିଏ ପୁରା ଆହୁରି ପୁରା ଖତର୍ ନାକ୍ ପୁରା ମାନେ ତାଶ୍ ଟିମ୍ ଆହୁରି ଖରାପ୍ ସେଠି ପୁରା ଏମ୍ପ୍ଲୋଇ ବହୁତ୍ କମ୍ ତା ଭିତରେ ସିଏ ପୁରା ଯେତିକି ଟେନସନ୍ ରେ କାମ କରୁଥାଏ।
ଓ ହୋ।
ଆମର ହେଲେ କିଛି ଗୁଡିସ୍ ଫୁଡିସ୍ ସବୁ ମିଳୁଥିଲା। ତାଙ୍କର କିଛି ସେ କିଛି ନାହିଁ ସେ ଖାଲି ଆସୁଥିଲେ କାମ କରୁଥିଲେ ଯାଉଥିଲେ। ମାନେ କାହା ସହ କଥା ବାର୍ତ୍ତା ବି ନାହିଁ ସେ କେତେ ଟେନ୍ସନ୍। ଆରେ ଯୋଉ ଡିୱାଲି ବ- ଗୁଡ଼ିସ୍ ମିଳେ ଆମର।
ଓ ଆଚ୍ଛା ଆଚ୍ଛା। ଗିଫ୍ଟ ହାରିଆ ସବୁ
ହଁ ହଁ ହଁ, ହେଡ୍ ଫୋନ୍ ମିଳିଥିଲା ଗୋଟେ ଥର। ଗୋଟେ ଥରେ ଇୟର୍ ବୋର୍ଡ ମିଳିଥିଲା। ଆଉ ଟି ସାର୍ଟ ବି ସେଟ୍ ମିଳେ।
ଓ ହୋ। ଭାଇ କନସେଟ୍ରେସନ ରହିଲା ଭିତରେ ମତେ ଗୋଟେ ଜିନିଷ ଦେଇଥିଲେ। ଟିଫିନ୍ ବକ୍ସ ଗୋଟେ ଦେଇଛନ୍ତି। ଆଉ କିଛି ଦେଇ ନାହାନ୍ତି।
ସେଇଟା କଣ ଜଏନିଂ ପାଇଁ ମିଳିଥିଲା? ନା ତା ମଝିରେ ମିଳିଥିଲା ଡ୍ରେସ୍?
ନା ବେ ଏଇ ଯୋଉ ଇଏ ବିଗ୍ ବିଲିଅନ୍ ଡେ ଯୋଉ ଆସି ନଥିଲାକି ସେତିକ ବେଳେ ମିଳିଥିଲା। ତାପରେ ଆଉ କିଛି ନାହିଁ। ଦି ବାଲି ରେ କିଛି ଦେଲେନି ଫାଙ୍କା।
ଭାଇ ପିଲା ସବୁ ବାହାରକୁ ପଳଉଛନ୍ତି ହେଲା। ସେଇଠି ମୁଁ କହିବାକୁ ଗଲେ ସବୁ ଜିନିଷ ବେଟର୍ ଅଛି। ମାନେ କିଛି ନ ଅଛି ବହୁତ ସାରା ଜିନିଷ
ହୁଁ ହୁଁ। ଆରେ ତମେ, ହଁ କଣ ହେଇଛି?
ମୁଁ କହିଲି କୋଲକାତା ତ ମାନେ ବହୁତ୍ ଗୁଡେ ମାନେ ମୁଁ ଭାବୁଥିଲି କୋଲକାତାରେ କିଛି ନାହିଁ। କିନ୍ତୁ ଏବେ ଯେତିକି ସାରା କମ୍ପାନୀ କୋଲକାତାରେ ଆସିଲାଣି ଓଡିଶାରେ ତ କିଛି ବି ନୁହେଁ।
ଓ ହୋ। ଆରେ ମୁଁ କହୁଥିଲି କି କଣ କହିଲୁ ତୁ ମନେ କର୍ ଏଠୀ କା -କନ୍ସେଣ୍ଟେନ୍ସ ରେ ଅଛୁ ଟେକ୍ ମହିନ୍ଦ୍ରା ରେ ଅଛୁ ଓଡିଶାର, ଓଡିଶାରେ ଅଛୁ ହେଲା ତୁ ଚାହିଁଲେ ମାନେ ତମ ଟିଏଲ୍ ଖୁରାଙ୍କୁ କହିକି ଚେଞ୍ଜ କରି ପାରିବୁନା ଆଲଗା ଟିଏଲ୍, ଷ୍ଟେଟ୍ କୁ?
ଚେଞ୍ଜ କରିପାରିବି କିନ୍ତୁ ଆସୁସିଏଟ ହି ହିସାବରେ ନହ। ମୁଁ ଯଦି ଏସେମି ଅଛି କି କିଛି ଅଛି ପୁରା ଅନ୍ ପେପର ଏସେମି ଟି ଟି ଏଲ୍ ଅଛି। ମୋର ସପୋଜ ଇଏ ଅଛି। ମୁଁ ଚେଞ୍ଜ କରିପାରିବି। କିନ୍ତୁ ମାନେ ଆସୋସିଏଟ ହିସାବରେ ତ ମୁଁ ଚେଞ୍ଜ କରିପାରିବିନି। କିନ୍ତୁ ଆସୋସିଏଟ ହିସାବରେ ସେଠି ଯାଇଁ ଜଏନ କରିପାରିବି। ମୁଁ ସପଜ୍ ଟେକ୍ ମହିନ୍ଦ୍ରା ଛାଡି ଦେଇଛି ହେଲା। ମୁଁ ଏନା ଯାଇକି କୋଲକାତା ଟେକ୍ ମହିନ୍ଦ୍ରା ରେ ଇଏ କରିବି। କାହିଁକିନା କିନା ସେଠି ଟିଏଲ୍, ଫିଏଲ୍ ଟିକେ ଚିହ୍ନା ଅଛନ୍ତି। ହେଲା କୋଲକାତାରେ ବି ସେ ସାଙ୍ଗମାନାନଙ୍କ ଟିକେ ଅଛନ୍ତି ସେ ଚିହ୍ନା ଅଛନ୍ତି ହେଲା।
ହଁ।
ତ ସିଏ ଇଏ କରିଦେବେ। ମାନେ ସେଠି ହାଇାରିଂ ହେଲେ ସିଏ ଆମକୁ ମାନେ ଯଦି ଚାହିଁବେ ଜଏନ୍ କରିପାରିବେ।
ଓହୋ।
କିନ୍ତୁ ଆସୋସିଏଟ୍, ମୁଁ ଯଦି ଏସ୍ ସେମି ହେଇକି ବାହାରି ଯାଇଥାନ୍ତି, ହେଲା ଏଇତ ତ ମୁଁ ସେଇଠି ଜଏନ୍ ମାନେ ଏସ୍ ସେମି ହେଇକି ବାହାରିବି କଣ? ଡାଇରେକ୍ଟ ମୁ ଯଦି କହିଥାନ୍ତି ମୋର କୋଲକାତା ତାକୁ ଯିବାର ଅଛି, କି ଫ୍ୟାମିଲି ଯାଉଛନ୍ତି କି ଇଏ ଯାଉଛନ୍ତି, ଏମତି ମିଛ ସତ କହିକି କୋଲକାତା କୁ ଟ୍ରାନ୍ସଫର କରିଦେଇଥାନ୍ତି। ଆମର ଟି, ଆମର ଗୋଟେ ଏ ସେମି, ଅନ୍ ପେପର ଏସ୍ ସେମି ଥିଲା ସେ ଏମିତି କରେଇଦେଲା। ତା ଫାମିଲି କଣ ତା ବାବାଙ୍କର ଜବ ଥିଲା ନା କଣ ଏମିତି କହିଲା କି ଟ୍ରାସଫର ହେଇଯାଇଛି? ଆଉ ମତେ କୋଲକାତା ଟ୍ରାନ୍ସଫର୍ ହବାର ଅଛି। ସେ ଯେହେତୁ ଏସ୍ ସେମି ଥିଲା ଅନ୍ ପେପର ଏସ୍ ସେମି ଥିଲା ତ ସିଏ ତାର ଟ୍ରାନ୍ସଫର ହେଇଯାଇଛି କୋଲକାତା କୁ।
କହ ତୁ କଣ ଥିଲୁ?
ମୁଁ ଆସୋସିଏଟ ଥିଲି। ମୁଁ ଅନପେପର ନଥିଲି। ନା ନା ମୁଁ ଅନପେପର ନଥିଲି ଅନପେପର ପାଇଁ ଆପ୍ଲା କରି ଅ ନା ନା ମୁଁ ଅସ୍ପେ ନଥିଲି ଏସେମି ଆଡ ଡେସେମିରେ ଥିଲି।
ସେଇଟା କଣ।
ଆଡକ ମାନେ ଏଇ ଯୋଉ ନୂଆ ସବୁ ଜନି ଯୋଉ ପିଲାମାନେ ଆସିବେ ତାଙ୍କୁ ଯୋଉ ଟ୍ରେନଙ୍ଗି ଦିଆ ହବନି।
ହଁ।
ତିନି ମାସ ନା ମାସ ଦି ମାସ ପାଇଁନି ଟ୍ରେନିଙ୍ଗୀ ଦିଅହୁଏ ତ ସେତବେଳେ ମୁଁ ସେମାନଙ୍କୁ ମାନେ ଟିମ୍ ଗୋଟେ ଇଏ କରିକି ସେମାନଙ୍କୁ ଟ୍ରେନିଙ୍ଗୀ ଦେବି ତାଙ୍କ ସ୍କୋର ମେଣ୍ଟେନ ସେଗୁା ସବୁ ଇଏ କରିବି।
ଓହୋ ଆଚଛା ମାନେ ଟ୍ରେନର ଥିଲୁ ଆଉ।
ପେପର କେମିତି ହୁଅନ୍ତି ଆଇଜେପି କ୍ଲିୟର କଲେ ହଁ ଅ ହୁଅନ୍ତି ମୁଁ ଆଇଜେପି ଟା ଆପ୍ଲାଏ କରିଥିଲି ମୋ ରେ ବହୁତ ପିଲା ଅଛନ୍ତି ଏକ୍ସପିରିଏନ୍ସ ବାଲା ତ ସି ମ୍ୟାନେଜର ତାଙ୍କୁ ଦବ ନା ମତେ ତ କଣ ଡାଇରେକ୍ଟ ଦେଇ ଦେବଉ କି।
ହୁଁ ସେଇଆ ଆଉଥର ଯୋଉ ଇଏ ଷ୍ଟା କରିକ ମେଣ୍ଟେନ କରିବାକୁ ପଡୁଥିବ।
କଣ୍ଟା।
ଷ୍ଟାକ୍ ଷ୍ଟାକ୍।
ଷ୍ଟା କଣ।
ଏବେ ଯୋଉ ଇନସେଣ୍ଟିଭ୍ ଯଉଥିରେ ତମର ନିଜର ଗୋଟେ ସ୍କୋର ଥିବକି ନାଇଁ ତମେ
ଆ ମୋର ସ୍କୋର ପୁରା ସବୁବେଳେ ମୋର ମେଣ୍ଟେନ। ଗୋଟିଏ ଥର ନା କଣ ଏଇସିଆର ଆଇଥିଲା।
ଇସିିଆର କଣପାଇଁ।
ଇସିଆର ହଉଛି ଯୋଉ ରଙ୍ଗ ଇନଫର୍ମେସନ ଦେଲେ ଯୋଉ ଆ ସେନି କ୍ଲାଇଣ୍ଟି ତରଫରୁ ହାଇଲାଇଟ କରନ୍ତି। ମୁଁ ଟିକେ ଏପଟ ସେପଟ କରିଦେଇଥିଲି ହେଲା ସେ ତାପ ପର ଠାରୁ ମୁଁ ପୁରା ମାନେ ସବୁ ଭଲ।
ହୁଁ
ତ ମୁଁ ଇଏ ପାଇଥିଲି। ସେଣ୍ଡିଙ୍ଗ ମାଇଟ ଗୋଟେ ଥାର ତିନିମାସ ନା କଣ୍ଟିନ୍ୟଲି ଛ ମାସ ପୁରା ମୋ ସ୍କୋର କାର୍ଡ ଶୋଣ୍ଟେନ ଥିଲା। ମୁଁ ସବୁ ପାରାମେଣ୍ଟ ମୋର ମେଟ ମତେ ସେଥିପାଇଁ ଟିଏଲ ଖାଲି ଅଳ୍ପ ଅଳ୍ପ କରି ଟିକେ ଟିକେରେ ଛାଡି ଦିଏ ତୁ ଯା ମୋ ଟିମ୍ ପିଲା ମାନଙ୍କର ଦେଖେ ହେଲା ତ ଆଉ କି କିଛି ମାନେ ଇଏ ନାଇଁ ତୁ ଆମ ଟିମ୍ ପିଲା ମାନଙ୍କର ଦେଖେ ଆଉ ତୋର ମୁଁ ଫୁଲ ଟାଇମ ଦେଇଦେବି ମାନେ ମୁଁ ଚାରି ଘଣ୍ଟା ପାଞ୍ଚ ଘଣ୍ଟା କାମ କରିଦେବି କି ତିନି ଚାରି ଘଣ୍ଟା ବି କାମ କରିଦେବି
ଓହୋ ହଁ ହଁ ଓହୋ।
ମୁଁ ଫାଷ୍ଟ ଫାଷ୍ଟ ବହୁତ କଷ୍ଟ କରି ଛଅ ମାସ ଖଣ୍ଡେ ତାପରେ ଯେତିକି ମାସ ମୁଁ ମୁଁ ଖସିକି ଜି ପଳେଇଛି ଅଳ୍ପ ସମୟ କାମ କରିକି ନହେଲେ ଆମ ଟିମ ର ସ୍କୋର ଟା ମେଣ୍ଟେନ କରିଦେବି ମେଣ୍ଟେନ ହେଲା ପରେ ମୁଁ କହିବି ମ୍ୟାନେଜରକୁ ଯା ମ୍ୟାନେଜରକୁ ଡାଇରେକ୍ ଯାଇ କହିବି ମ୍ୟମ ଆମକୁ ଉଠାଅ ଆମେ ଆଉ କରିବୁନି କାମ ନହେଲେ ବୁଡେଇ ଦବୁ। ହେଲା ସେ ଉଠେଇ ଦବ ମ୍ୟାନେଜର ଟିକେ ଭଲ ପାଇ ଯାଇଥିଲା ତ।
ଓହୋ। ଏଇ ତମର ଏମିତି ଯୋଉ ଡାଇମଣ୍ଡ, ଗୋଲ୍ଡ ଏଗୁରା ସବୁ କିଛି ନଥିଲା?
ନା ନା ଡାଇମଣ୍ଡ ଫାଇମଣ୍ଡ ଆଗରୁ ଚାଲିଥିଲା ଆମେ ଗଲାବେଳକୁ ତ ଡାଇମଣ୍ଡ ଫାଇମଣ୍ଡ କିଛି ନଥିଲା। ତମର କୋଉ ପ୍ରୋସେସ ଥିଲା ଫ୍ଲିପକାର୍ଡ।
ନା ଆମାଜନ ଥିଲା ବା।
ଆମର ବି ତ ଆମାଜନ ଥିଲା।
ଆମର ଡାଇମଣ୍ଡ, ଗୋଲ୍ଡ, ସିଲଭର ଏନତି ସବୁ ସେ ଏମତି ଷ୍ଟାଗରେ ଏମତିଆ ସବୁ ପ୍ରଫମାନ୍ସ ଥିଲା।
ଉଁ ଉଁ ଆମର ତ ଥିଲାନି। ସେତେବେଳ ରୁ ସରିଯାଇଥିବ ଆମେ ବୋଧେ ମୁଁ ଲାର୍ଜପ୍ଲେନ୍ସ ରେ ଥିଲି ତ ଆମକୁ ସୋ କରୁନଥିବ।
କାଇଁ ସ ଆମ ମାନେ କନ୍ସିଷ୍ଟନ ତ ସମସ୍ତଙ୍କ ହିଁ ଥିଲା ଯୋଉ ସିସିଏକ୍ସ ସ୍କୋର କଁଟା ବାହାରି ନାଇ ସିସିଏକ୍ସ ନା ସିଆରାଏକ୍ସ ଏମତି କଣ ଗୋଟେ ହଁ ସେଇଥିରେ ସବୁ କୁହାଯାଏ। ସେଇଥିରେ ଯାଇଁକି ସବୁ ଚେକ୍ କରନ୍ତି। ହଁ ହଉ ରଖୁଛି, ହୁଁ